ଜୟ ଜଗନା ହଁ।
ହଉ କଣ କରୁ ମୁଁ ଏଇଟି ବସିଚି ଆମ ପୁଅ କ ପାଠ ପଢଉଥିଲି ବସିକି ଆଉ କଣ କରିବି।
ଓ ହୋ।
ହଁଛୁଆ ଭଉଣୀର ଛୋଟ ପୁଅଟେ ଅଛି ତ। ତାକୁ ପାଠ ପଢ଼ଉଥିଲି ବସିକି ହଁ।
ଉଁ
ହୁଁ ହଁ ୟୁକେଜି।
ଓହୋ।
ହଁ ତମେ କଣ କରୁଥିଲ।
ଆଉ ଏଇଟି ବସଥିଲି ଆଉ ଆମ ଆଡେ ବର୍ଷା ହୋଉଚି ତ ଲାଇନ୍ କଟି ଯାଇଚି।
ଓହୋ ଲାଇନ ନାହିଁ ଅରେ ଆରେ ଏନା ତ
ଗୋଡ ଭାଙ୍ଗି ଯାଇଚି ତ ସେଥିପାଇଁ ଲାନି ନାହିଁ ଆଉ।
ହଁ ଆଜି କଣ ବର୍ଷା ହେଲା ଭଳିଆ ହେଇଚି ବୋହୁତ ଜୋରେ ହେଇଚି ବର୍ଷା ଆଜି।
ହଁ ବର୍ଷା ସଇତ ବି ପବନ ଆମ ଆଡେ ଟିକେ ଜୋରସରେ ହେଇଯାଇଚି।
ହଁ। ପବନ ହେଇଯେମତି ତାପରେ ଆସ ତ ବର୍ଷା ଖାଲି ଗାଳିଚିପାଣି ଯେମିତି ଢାଳିଆ କଥା ପାଣିିନ ସେମିତି ଢାଳିଚି ଖାଲି ପାଣି। ଖାଲି ବର୍ଷା ନୁହଁ। ଆଉ ଆଉ ଦିନ ସାରା ମୁଁ ଖାଇଥିଲି ଜାମୁ କୋଳି ଖାଇଥିଲି ଏବେ।
ଓହୋ ଆଚ୍ଛା।
ହୁଁ ନାଇଁ ଦିନ ଆଜି କଣ କରିଚ କଣ।
ମୁଁ ତ କଲେଜ୍ ହ୍ୟାଲୋ।
ହଁ ହ୍ୟାଲୋ କୁହ।
ହଁ ମୁଁ ତ ଆଜି ସକାଳେ କଲେଜ ପଳେଇଥିଲି। କଲେଜ ମାନେ କଲେଜ ଗଲା ସେ ବର୍ଷା ହୋଉନଥିଲା ଆଉ କଲେଜ ପହଞ୍ଚିଛ ବର୍ଷା ହେଲା ଆଉ ପିଲା ବି ମାନେ ଏତେ ବି ଆସିନାହାନ୍ତି ଆଉ କ୍ଲାସ ବି ଏତେ ଭଲରେ ହେଇପାରିଲାନି ଆଜି।
ଆରେ ଆରେ।
ଆଉ ଘରକୁ ବି ଆସିଲା ଆଉ ସ କି ବର୍ଷା ହେଇଚି ଓଦା ହେଇକି ପଳେଇଆଇଚୁ ଟିକେ ଦେହ ଟା ବି ଭଲ ଲାଗୁନି ଥଣ୍ଡା ଥଣ୍ଡା ଲାଗୁଚି। ଆଉ ଖାଇକି ତ ଶୋଇପଡିଥିଲି ଆଉ। ଓହୋ।
ହଁ ମୁଁ ଅଫିସ ଭିତରେ ଥାଇକି ହ ମୁ ଓଦା।
କେମିତି।
ମାନେ କଣ କି ସେ ମାନେ ଅଫିସ ଆଜିି କେହି ଆସିନଥିଲେ ମୁଁ ଏକୁଟିଆ ହିଁ ଯାଇଥିଲି ଅଫିସକୁ। ସେରା କଣ ନା ମାନେ ଆମର ଯୋଉ ବାଲକନି ଅଛି ବାଲକ ନିରେ ପାଣି ଜମିଗଲେ ଯୋଉ ତାର ଯୋଉଟି ପାଣି ଯିବାକୁ ଯୋଉଠି ରାସ୍ତା ଅଛି ନା ସେ ରାସ୍ତାରେ ମଇଳା ଜମା ହେଇଯାଇଚି ମଇଳା ଜମା ହେବାକୁ ପାଣି ପୁରା ଫୁଲ ହେଇଗଲା ବାଲକୋନି ସାରା। ଫୁଲିଯାକୁ ରୁମ୍ ଭିତରକୁ ପାଣି ପଶି ଆସିଲା। କେହି ନାହାନ୍ତି ପୁରା ରୁମ ସାରା ପୁଣା ପୁରା ପାଣି। ମାନେ ଆଣ୍ଠୁରେ ଆଣ୍ଠୁଏ ପାଣି ଆଉ ତା ତାକୁ କେହି ତ ନାହାନ୍ତି ମୁଁ ଏକୁଟିଆ ପୁରା ଭିତରେ ସଫାନ କଲେ ଭିତରେ କାର୍ପେଟ ସବୁ ଓଧା ହେଇଗଲାଣି ଅଧା। ତାପରେ। ତାକୁ ବାହାର କଲି ସବୁ ପାଣି ଛାତ ସଫା କଲି ତା ମୁହଁ। ବର୍ଷା ତ ଜୋରେ ହୋଉଚି ଧୀରେ ଧୀରେ ହେଇଥିଲେ ମୁ ଓଧା ହେଇନଥାନ୍ତି।
ଅହ।
ହୁଁ ସେୟା ହେଲା ଆଉ ତାପରେ ମୁଁ ସଫା କରି ତାକୁ ଇଏ କଲାବେଳକୁ ମୁଁ ଓଧା ହେଇଗଲି ପୁରା ଆଉ କଣ କରିବି ଏକୁଟିଆ ତାକୁ ଉଳେଇଲି ତାପରେ ତାକୁ ୱାଇପରରେ ପୁଣି ଶୁଖେଇଲି ପୁଣି ଏପଟେ ଓଦା ହେଇକି ଆସିକି ବସିଲା ବେଳକୁ ଲାଇନ୍ କଟି ଯାଇଛି ଆଉ କଣ କରିବି?
ଓ ରାତିରେ କଣ ଖିଆ ହବ?
ହଁ ରୁଟି ଭଜା ଖିଆହେବ। ହଁ ଏନ ତ ହବ।
ଅ।
ଆଉ
ଓହୋ। ଆଉ ଆପଣ ମାନେ ହଁ ଆମେ ତ ଗାଁରେ ଯେହେତୁ ରହୁ। ଅ ଝିଅ ପିଲା ଯେହେତୁ ଆମେ ସମସ୍ତେ ମାନେ ମଜାମସ୍ତି କରୁ ମାନେ ନୂଆ ଡ୍ରେସ ପିନ୍ଧିକି ଅଳତା ହାରିକା ଲଗେଇକି। ଦୋଳି ବି ଖେଳୁ ବାଉଁଶ ଦୋଳି ପଟା ଦୋଳି ବି ଲାଗିଥାଏ। ମାନେ ଆମେ ସଜବାଜ ରଜ ର ରଜ ସଂକ୍ରାନ୍ତି ପହିଲି ରଜ ରଜ ସଂକ୍ରା ଆଉ ଭୂମି ଦହନ ଆଉ ବାସୁମତି
ବସୁମତୀ ସ୍ନାନ ବସୁମତୀ ହୁଁ।
ଆଉ ଏଇ ଟାଇପର ଏମତି କରୁ ମାନେ ପାଳନ କରୁ ଆମେ ଆଉ ଘରେ ତ ପିଠା ବି ହୁଏ ପୋଡ ପିଠା ହୁଏ ଚକୁଳି ପିଠା ବି ହୁଏ କାକେରା ହୁଏ ଆଉ ଏଣ୍ଡୁରି ପିଠା ବି ହୁଏ।
ହଁ ସେ ତ ମୁଖ୍ୟ ଘ ରଜ ମାନେ ହିଁ ପିଠା। ଆଉ ଯେତେକ ପର୍ବପର୍ବାଣୀ ଓଡିଶାରେ ଅଛି ସବୁଥିରେ ପିଠା ହଉଛି ମୁଖ୍ୟ। ପିଠାର ବହୁତ ବଡ ଭୂମିକା ରହେ। ପଠା ତ ହବା କଥା ହିଁ ହବ।
ପାନ ବି ଆମେ ଖାଉ।
ହଁ ରଜପାନ ତ ଆମର ଏଠି ବଣ୍ଟା ବି ଯାଏ ମାନେ ଧରି ନିଅ ଆମେ ରଜ ଆମର ଝିଅ ମାନଙ୍କର ତ ସମସ୍ତ ଆମେ ରଜପାନ ବାଣ୍ଟୁ।
ଓହୋ।
ହୁଁ।
ଆଉ ଆପଣଙ୍କୁ ମାନେ ବୁଲାବୁଲି କରିବାକୁ ଭଲ ଲାଗେ?
ହଁ ଭଲ ଲାଗେ ହେଲେ ବସରେ ନାହିଁ କାହିଁକିନା ବସରେ ମୋର ବାନ୍ତି ହୁଏ। ମୁଁ ଯଦି କୋଡ଼ିଏ ମିନିଟରୁ ଅଧିକ ସମୟ ବସି ପଡ଼େ ବସରେ ନା ମୋତେ ବାନ୍ତି ଆସିଯାଏ। ସେଥିପାଇଁ ମୁଁ ବସରେ ପ୍ରାୟ ମାନେ ବୁଲିବାକୁ ପସନ୍ଦ କରେନି ଦୂର ବାଟକୁ।
ଓହୋ ଆଗକୁ ଯିବି ଯଦି ବୁଲିବା ପାଇଁ ଯାଆନ୍ତି ବସରେ ତୁମେ ଯଦି ଅଁଳା କୋଳି ଯଦି ଖାଇବ ତାଲେ ବାନ୍ତି ହବନି।
ହଁ ଯେ ମୁଁ ମେଡିସିନ ଗୁରା ଖାଏ ମେଡିସିନ ଖାଇକି ମୋର ବାନ୍ତି ହୁଏ।
ଓହୋଛା ନାଇଁ ମୋର ବି ବାନ୍ତ ବାନ୍ତି ହୁଏ ନା ମୁଁ ଅଁଳା କୋଳି ଖାଇଦିଏ ମୋର ବାନ୍ତି ହୁଏନି।
ଆଚ୍ଛା ଆଚ୍ଛା ଜାଣିଲି ଗୋଟେ ଜିନିଷ ଖାଇବି ଆଉଥରେ ଯେତେବେଳେ ଯିବି ଗୋଟେ ଅଁଳା ସେତେବେଳେ ମିଳିଲେ ତ ପୁଣି।
ହଁ ହଁ ଏଇଟା ବି ସତ।
ହୁଁ ମିଳିିବ ତ ଅଛି ସେଟା।
ହୁଁ ଆଉ ଆପଣଙ୍କ ମାନେ ସେ ପାଖାପାଖି କୋଉ ମନ୍ଦିର ଜାଗା ଅଛି?
ମନ୍ଦିର କଣ ଏଠି ତ ଲିଙ୍ଗରାଜ ମନ୍ଦିର ଅଙ୍କା ଅଛି ପାଖ ରେ ତାରା ଦେଇ ଉଗ୍ର ତାରା। ତାପରେ ଯେମିତିକି ଆଉ କଣ ଏପଟେ? ଆମର ଲୋକନାଥ ଅଛନ୍ତି ଗୋଡ଼ା ଲୋକନାଥ।
ଓହୋ କିଛି ମନ୍ଦିରର ରହସ୍ୟ କହିପାରିବ?
ହଁ ରହସ୍ୟ ଯେମିତିକି ହଁ କାହାର କହିବି ଲିଙ୍ଗରାଜ ମନ୍ଦିର ରହସ୍ୟ ଜାଣିଛ?
ନାଇଁ ଜାଣିନି କୁହନ୍ତୁ।
ଲିଙ୍ଗରାଜ ମନ୍ଦିରର ରହସ୍ୟ ହଉଛି ଯେ ଯେତେବେଳେ ପୁରୁଣା ଆଗରୁ ଯେତେବେଳେ ଲିଙ୍ଗରାଜ ଲିଙ୍ଗରାଜ କଣ ଲିଙ୍ଗ ମାନଙ୍କ ମଧ୍ୟରେ ରାଜା? ସେଥିପାଇଁ ତାଙ୍କୁ ଲିଙ୍ଗରାଜ କୁହନ୍ତି। ସବୁଠୁ ବଡ ମନ୍ଦିର ସେଟା ପୁରୁଣା ମନ୍ଦିର ସେଠି। ସେଠି ବି ଦେଖିବ ତମେ ଯାଇଛ ନା ନାଇଁ କେବେ ଯାଇନ?
ନାଇ ମୁଁ କେବେ ଯାଇନି।
ଯା ଯାହା ଯାଇନା ସେଠି ଗୋଟେ ପୋଖରୀ ଅଛି ପୋଖରୀ ବୋଳରେ ନାଇଁ କି
ହଁ ହଁ।
ପୋଖରୀ କୂଳରେ ଦେଖିବ ସେଠି ଶହେଟା ସମାନ ଗଣି ଗଣି ଶହେଟା ଶିବ ମନ୍ଦିର ସେ ଭିତରେ ଅଛି।
ଓହୋ
ମାନେ ଲିଙ୍ଗରାଜ ମନ୍ଦିର ବାହାରେ ଗୋଟେ ଅଛି ତାଙ୍କର ମନେ ପଡୁନି ସେ ମନ୍ଦିର ନାଁଟା ନାଇଁ ସିଏ। ଯୋଉ ଇଏ ନାଁ ଟା ଆମର ଜଳାଶୟର ନାଁ ଟା ମନେ ପଡୁନି, କିନ୍ତୁ ତା ଚାରି ପଟେ ଟ ଗଣା ଗଣି ଶହେ ଟା ମନ୍ଦିର ଅଛି। ଭାଙ୍ଗି ଯାଇଛି କେତେଟା କିନ୍ତୁ ଏବେ ବି ପୂଜା ହଉଛନ୍ତି ଗଣି ଗଣି। ପୁରା ଶହେ ଟା ତାପରେ ଲିଙ୍ଗରାଜ ମନ୍ଦିରଙ୍କ ଇ ହଉଛି ଯେ ଯେତେବେଳେ ଆଗରୁ ମାନେ ଏତେ ମାନେ ଜାଣି ନଥିଲେ କି ଲିଙ୍ଗରାଜ ବିଷୟରେ ଭଲ ସେ ମନ୍ଦିର ଥିଲା, କିନ୍ତୁ ସେଠି ମାରୁଆଡି ମାନେ ଆସ ଥିଲେ ଟିକେ ପୂଜା କରିବା ପାଇଁକା।
ଓହୋ।
ହଁ ନହେଲେ ନାଇଁ ଓଡ଼ିଆ ନୁହଁ ଯୋଉମାନେ ସେମାନେ ଆସ ପୂଜା କରିବା ପାଇଁକା ସେଠି ସେ ମାନେ। କଣ କରନ୍ତି, ମାନେ ପିତିତର ଜିନିଷ ନେଇକି ଆସେ ତାଙ୍କ ମାନେ ଦେଶରୁ ବାହାର ଦେଶରୁ। ତାଙ୍କର ଅଲଗା ରାଜ୍ୟ ଥାଏ ନା ମାରୁଆଡି ମାନଙ୍କର ତାଙ୍କ ରାଜ୍ୟରୁ ସେମାନେ। ପିତଳ ନେଇକି ଆସି ପିତଳ ନେଇକି ଆସି କଣ କରନ୍ତି ନା ଅ ଲିଙ୍ଗରାଜ ମନ୍ଦିର ଯୋଉ ନାହାନ୍ତି। ତାଙ୍କ ଯୋଉ ଇଏ କଣ ଲିଙ୍ଗରେ ସେଟା ଛୁଆଇଁ ଦେଲେ ସେ ସବୁ ସୁନା ହେଇଯାଏ।
ଓହୋ ଏମିତି ରହସ୍ୟ ବି ରହିଛି।
ହଁ ପିତଳ ଛୁଆଇଁ ଦେଇକି ସୁନା ହେଇଯାଏ ସେ ତାକୁ କଣ କରହନି ତାଙ୍କ ନେଇକି ଯା ତାପରେ। ପୁଣି ଛଅ ମାସେ କି ଚାରି ମାସ ପରେ ଆସିବ ପୁଣି ଛୁଆଁ ଦେଇକି ନେଇଯିବେ ପୁଣି ଇଏ କରିଦେବେ କିନ୍ତୁ ସେଇଟା କଣ ଆମ ଓଡ଼ିଶା ର ନାମ ରାଜ୍ୟ ନା ସେଟା ବି ଠିକ ନୁହଁ ସେଇଟା ବୁଝୁଛ ନା ନାହିଁ।
ହୁଁ।
ଯେତେବେଳେ ଜଣା ପଡିଲା ତାପରେ କଣ କଲେ ସେ ତା ଉପରେ ଗୋଟେ ମାନେ ପିତଳର ଗୋଟେ ଆବରଣ ଦେଇଦେଲେ ଯେମିତି କିି ତାକୁ କେହି ଛୁଇଁ ପାରିବେନି। ଲିଙ୍ଗରାଜ ମନ୍ଦିରକୁ ଗଲେ କେହି ଛୁଅନ୍ତି ଦେଖିଛ କେତେ ଦୂରରୁ ତାଙ୍କର ଇଏ ରହେ। ତାଙ୍କୁ ଦୂରରୁ ହିଁ ସମସ୍ତେ ଦର୍ଶନ କରିବେ। ମାନେ ପାଖପାଖି ପଚାଶ ମିଟର ଦୂରରୁ ତାଙ୍କର ଇଏ ଲାଗିଥାଏ ସମସ୍ତେ ଦୂରରୁ ହିଁ ଦର୍ଶନ କରିବେ ପାଖକୁ କେହି ଯାଇପାରିବେନି।
ଓହୋ ଆଚ୍ଛା। ଆଉ ଶିବରାତ୍ରି କେମିତି କଣ ସେଠି ମାନେ ହୁଏ?
ଶିବରାତ୍ରି ତ ଲିଙ୍ଗରାଜ ମନ୍ଦିର ହିଁ ଆଗ ଉ ଥିଲେ ହିଁ ଦୀପ ସବୁବେଳେ ଯାଇକ ଉଠନ୍ତି ନହେଲେ ଉଠେଇବେନି କୋଉଠି।
ଓହୋ ହଁ ହଁ ମୁଁ ସେଟା ଜାଣିଛି ଶୁଣିଛି ଲୋକଙ୍କଠୁ।
ହଁ ସେଠି ହିଁ ଆଗ ମହାଦୀପ ଉଠେ ତାପରେ ଯାଇକି ସବୁ ଯେତେକ ମାନେ ଟୋଟାଲ ଭାରତ ଭାରତ ବର୍ଷରେ ହିଁ ସେ ଉଠିବା ଯାଇକି। ଲିଙ୍ଗରାଜ ମନ୍ଦିରରେ ଉଠିଲା ପରେ ହୁଁ। ତାଙ୍କ ପାଞ୍ଜିକାରେ ଯେତିକି ସମୟ ଦେଇଥିବ ସେଇ ସମୟ ଅନୁସାରେ ଉଠେଇବ। ଏଥରକ ତ ବହୁତ ଜଲ୍ଦି ଉଠି ଦେଇଥିଲା। ଆଠଟା ସାଢେ ଆଠଟା ରୁ।
ହଁ ହଁ
ହଁ ସାଢ଼େ ଆଠଟା ଏଥରକ ଉଠେଇ ଦେଇଥିଲେ।
ଓ ଆଚ୍ଛା।
ଆଉ ଏବେ କଣ କରିବ ଏବେ?
ଏବେ ମୁଁ ଖାଇବି ଖାଇବାକୁ ଯିବି ଖାଇନି ତ।
ହଁ ଭୋକ ବି ଲାଗିବଣି ସାଢ଼େ ଆଟା ହେଲାଣି। ଆଉ ଘରେ ସମସ୍ତେ କଣ କରୁଚନ୍
ହଁ ସମସ୍ତେ ବସା ବସି କରୁଚନ୍ତି ଆଉ। ଆଉ ଆପଣଙ୍କ ପରିବାରରେ ସମସ୍ତେ ଭଲ ଅଛନ୍ତି।
ହଁ ସବୁ ଭଲ।
ଓ ହୋ ଆଛା। ଆଉ
ଆଉ ଆଉ କଣ ଆଉ ଆଜି କଲେଜ ଯାଇଥିଲ ମାନେ ଉଁ କେତେ ଜଣ ପିଲା ଆସିଥିଲେ କଲେଜକୁ ଆଜି ତମ କ୍ଲାସରେ।
ଆମେ ଜମାଣୁ ଆମେ ଜମାରୁ ତିନି ଜଣ ଯାଇଥିଲୁ। ମାନେ ଡିପାର୍ଟମେଣ୍ଟ ରେ ତିନି ଜଣ।
ବା ବା।
ହଁ।
ତାହେଲେ ତ ବେଶୀ ପାଠ ବି ପଢେଇ ନଥିବେ।
ନାଇଁ ଲାଇନ୍ ବି ମାନେ ବର୍ଷା ଯୋଗୁଁ ଲାଇନ ବି ନାହିଁ ଆଉ କଲେଜର୍ ଟେ ଲାଇନ୍ ବି କଟି ଯାଇଥିଲା ଆଉ କ୍ଲାସ ବି ଏତେ ଭଲରେ ହେଲାନି। ଜମାରୁ ଦିଟା କ୍ଲାସ ଆମେ ମାଇନର କ୍ଲାସ ଯୋଉରା ସେଉରା ଆମେ ଦିଟା ଜମାରୁ କଲ ଥିଲୁ ଆଜି ଆଉ ଅନର୍ସ କ୍ଲାସ ବି ହେଇନି।
ଆଚ୍ଛା ଆଛା।
ପିଲାରେ ଯୋଉ କଣ କରିବି ଆଉ।
ହଁ ପଢିବେଶ କିଛି ବି ପଢେଇ ବିି ହବନି ପୁଣି ପିଲାମାନେ ଆସିଲା ବେଳକୁ ପୁଣି ଆଉଥରେ ନୂଆରୁ ଷ୍ଟାର୍ଟ କରିବେନା କଣ ପ୍ରଥମରୁ ତାଙ୍କୁ ପଢ଼ାଇବେ ସେଇଟା ହିଁ ହଉଚି ଅସୁବିଧା। ଓ ହଉ।
ହଁ ହଁ ହଁ। ଆଉ ଆପଣ କଣ ଗୃହିଣୀ?
ନା ନା ମୁଁ ଜବ୍ କରେ। ହଁ ମ୍ୟାରେଡ ନୁହଁ ଅନମ୍ୟାରେଡ୍ ଜବ କରେ ମୁଁ। ଅଛି ମୁଁ ଗୋଟେ ଏନ୍ସି ଡିଉଟି ରେ ଅଛି କାଉଁସିଲର ପୋଜିସନରେ ପିଲାମାନଙ୍କର ଆଡ଼ମିସନ କରଚି ଆଉ। ହଁ ହୁଁ।
ଆଉ କନ ଅ ହଉ ଆପଣଙ୍କ ସହିତ କଥା ହେଇକି ତ ଭଲ ଲାଗ ଭଲ ଲାଗିଲା ଆଉ। ହଁ କିଛିଟା ବି ରହସ୍ୟ ବିଷୟରେବି ମୁଁ ଜାଣିପାରିଲି।
ଅ ହଁ ଆମେ ତ କଥା ହବା ଆଗକୁ ଆଉ।
ହଁ ହଁ ହଉ ଧନ୍ୟବାଦ।
ଜଗନ୍ନାଥ।
ଜୟ ଜଗନ୍ନାଥ।